ହେଲୋ।
ହଁ, ହାଲୋ
ହ୍ୟାଲୋ
ହଁ କୁହନ୍ତୁ। ହ୍ୟାଲୋ ହଁ କହୁନାହାନ୍ତି। ହ୍ୟାଲୋ।
ହାଲୋ।
ହଁ ମୋ କଥା କଣ ଶୁଭୁନି ହାଲୋ। ହାଲୋ। ହାଲୋ ହଁ ମୁଁ ତମ କଥା ମତେ ଶୁଭୁଚି ମୋ କଥା ଶୁଭୁନି। ହାଲୋ। ହାଲୋ।
ହାଲୋ।
ହାଲୋ। ହାଲୋ।
ଆପଣଙ୍କୁ ମୋ କଥା ଶୁବ
ଏ ଏଇଲୋ। ହଲୋ।
ହାଲୋ।
ହଁ କୋଉନାହାନ୍ତି।
ହାଲୋ।
ଏଇପା ଟିଭି ବୁରାଲୋ। ମାମନା। ହାଲୋ। ହଁ ଏବେ ଶୁବିଲା ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ କୁହନ୍ତୁ।
ଆପଣଙ୍କୁ ମୋ କଥା ଶୁବୁଚି?
ହଁ ଶୁବୁଚି ପା।
ହଁ ମୁଁ କୋହୁଥିଲି କି ଏବେ ଆପଣ କଣ କରୁଚନ୍ତି?
ମୁଁ ଏଇ କାମ ସାରିକି ଆସି ଟିକେ ବ‌ଇସିଚି। ହାଲୋ।
କହିଲେ ତ ତାକୁ ଜଣକୁ ଶୁଭିବ ନ କହିଲେ କେମିତି ଶୁଭିବ ତାଙ୍କୁ।
ମୋ କଥା ଶୁବୁନି ଆପଣଙ୍କୁ?
ହଁ ଶୁବିଲା ମୁଁ ପଚାରୁଥିଲି କି ଆଜି ଆପଣ ରୋଷେଇକୁ କଣ କରିଛନ୍ତି?
ରୁଷେଇ ଆଜି ସରିଗଲାଣି। ଆଉ ବାପା ଖାଇ ଅଙ୍କଲ ଖାଇକି ଗଲେଣି। ଆଉ ବଡପଅ ଖାଇଗଲାଣି ଚିଙ୍ଗୁଡି ତରକାରୀ ଆଳୁ ପକେଇ ତରକାରୀ କରିଚି ଭାତ କରିଚି ଆଉ ଏଇ ଭଜା କରିଚି ଗୋଟେ ସବୁ ରକମର ପରିବା ପକେଇକି। ମୁଁ ରବିବାର ଆଇଁଷ ଖାଏନି ତ ବେଶି ଭଜା କରିଚି। ଆଉ ଏଇଆ ଆଉ।
ଆମର ବି ଆଜି ରୋଷେଇ ହେଇଚି ଭାତ, ଡାଲି ଯୋଉ ଛୁଇଁ ଆଳୁ ତ ଭଜା। ତାପରେ କୁ ଫୁଲକୋବି ଆଳୁ ତରକାରୀ। ଛତୁ ଯୋଉ ଟିକେ ହେଇଥିଲା ଚିଲି ଛତୁ, ବଟମ ଛତୁ ହେଇଥିଲା। ତାପରେ ହେଇଥିଲା ଯୋଉ ଶାଗ। ଶାଗ ଭଜା ହେଇଥିଲା ତାପରେ କଲରା ବି ହେଇଥିଲା। ତାପରେ ପାମ୍ପଡ ହେଇଥିଲା ଆଜି ଟିକେ ଆମର ଅଧିକ ରୋଷେଇ ହେଇଚି କାରଣ ଆଜି ଟିକେ ମୋର ଯୋଉ ମୋ ମୋଉଷା ଆସିଚନ୍ତି। ହେଇ ଯୋଗୁ ଟିକେ ଆଜି ଅଧିକ ରୋଷେଇ ହେଇଚି ତାପରେ ଆଜି ସେ ଏବେ ପଳେଇବେ ଦିଟା ବେଳକୁ। ତାଙ୍କର ଟ୍ରେନ ଅଛି ସେ ପଳେଇବେ ଆଉ।
ଓହୋ ସେଥିପାଇଁ ଆଣିଚୁ ଖାଇବେ ଖାଇପିଇ ଦେଇ ପଳେଇବ ଟ୍ରେନରେ ବର୍ଷା ଦିନ। ଶୀଘ୍ର ପଳେଇନି ଷ୍ଟେସନ ରେ ବସିଥିବ ଟ୍ରେନରେ ଯିବେ ଆଉ ଯ ଅଛି ଆଉ
ବର୍ଷା ଟିକେ ଛାଡିଛି, ଏଇ ଦି ଘଣ୍ଟା ହେଲା ବର୍ଷା ଟିକେ ଛାଡିଛି ବୋଲି ଟିକେ ଭଲ ଲାଗୁଛି ନହେଲେ ପଚର ପ ଏଥର ବର୍ଷା ହେଉଛି ଆଉ, ଦୁଇ ତିନି ଦିନ ହେଲା ବର୍ଷା ଦିଏ ଘରୁ ବାହାରି ହେଉନି। ଯୋଉ ବର୍ଷା ହେଉଛି। ହାଲୋ
ହାଲୋ
ହାଲୋ, ହଁ କୁହନ୍ତୁ?
ହଁପା ହ ଆଜି ବି ଆମର ବର୍ଷା ଟୋଟାଲ ବି ହେଇନି। ଆ ଯୋଉ କାଲି ଯାହା ବର୍ଷା ହେଇଥିଲା କାଲି ପର୍ଯ୍ୟନ୍ତ, ଯିଏ ଯାଏ କ ବର୍ଷା ହେଇନାହିଁ ପବନ ଟିକେ ଟିକେ ଦଉଛି ସେଇଥିରେ ଲୁଗାପଟା ଆମର ଶୁଖିଗଲାଣି, ସେଇ ଯୁଗୁରୁ ଏବେ ଟିକେ ବର୍ଷା ଉଠେଇଛି, ଡର ଲାଗୁଛି କାଳେ ବର୍ଷା ବର୍ଷା ହେଲେ ଆଣିହବନି, ଲୁଗା ପୁଣି ଓଧା ହେଇଯିବ। ଛତା ବି ବର୍ଷା ଦେଲେ ଆଣିଦେବା ଆଉ
ହଁ ପା ବର୍ଷା ତ ତୁ ଆଉ ତୁ ଆସିବ ଦୂର ଦୂର କି ଢାଳି ପକେଇବ ଭାରି ହିନସ୍ତା ହଉ ବର୍ଷା ହଉ ଆଛା ଆମକୁ ସିନା ଖରାପ ନାଗୁଛି, ଚାଷୀ ମାନେ ଗାଁ ଗହଳିର ଚାଷୀ ମ ତଳା ପକେଇବେ ଖରାଟିଆ ତଳି ଉଠୁ ନାହି, ସବୁ ଶୁଖିଗଲା ଆଉ ବର୍ଷା ତାହାନେ ଟିକିଏ ତଳା ପକାଇଦେବେ ଆର ମାସ ବେଳକୁ ରୁୁଆ ପୋତା ହେବ। ହେଲା ହେଲା, ବର୍ଷା ଟିକେ ଏବେ ଛାଡିଯାଆନ୍ତା କିଆରି କିଆରି ପାଣି ହେଇଗନେ ତଳା କେମିତି ପକେଇବେ ଟିକେ କମଗଲେ, ତଳା ପକେଇବେ, ଗଛ ଉଠି ପଡିବ ଫଟ ଫଟ, ଆଉ ପାଣି ଦ କିଆରିଏ କିଆରିଏ ଥିବ ତଳେ ତ ପକେଇ ହବନି ଆ ପରେ ଆଉ ଯଦି ବର୍ଷା ଲାଗିକ ରହିବ ଆହୁରି କମିବନି ପାଣି କିଆର ଚାଷୀମାନେ ବହୁତ ମୁଣ୍ଡରେ ହାତ ଦେଲେଣି ତାଙ୍କ ଭାରି ବ୍ୟସ୍ତ ହଉଛନ୍ତି, ତଳା ହେନେ ସିନା ରୁଆବୁତା କରିବେ, ତଳା ତ ହେଇପାରୁନି କଣ କରିବେ? ତାଙ୍କର ଭାରି ଟେନସନ ଆମର ଗୋଟେ ଖାଲି ଦାଦା ଫୋନ କରିଥିଲେ। କହୁଥିଲେ ଏଇଭଳିଆ କଥା, ବର୍ଷା ଏତିିକି ହେଇକି ଯଦି ଛାଡିଯିବ ତାହେଲେ ଭଲ ଯଦି ନଛାଡିବ ଆହୁରି ଟେନସନ ହଁ ଲୋତଡ଼ା କେମିତି କଣ କରିବେ?
ଯଦି ବର୍ଷା ହେବ କାରଣ ଯୋଉ ଖରା ଦିନେ ତ ବର୍ଷା ହଉଥିଲା, ବହୁତ ଜୋର ସେ ଖରା ବି ମଧ୍ୟ ହଉଥିଲା। ଖରାଦିନରେ ବି ବର୍ଷା ହେଉଛି, ଶୀତ ଦିନରେ ବି ବର୍ଷା ହେଉଛି, ଏମିତି ଯେଉଁ ବ ବର୍ଷା ହଉଛି ସବୁବେଳେ
ମାନେ ଆମକୁ ସିନା ବିରକ୍ତିଆ ଲାଗୁଛି, କିନ୍ତୁ ଚାଷୀମାନଙ୍କ ପାଇଁ ସେଇଟା ଭଲ କାରଣ ସେମାନେ ଚାଷ ବାସ ବି କରିବେ କାରଣ ସେମାନେ ଚାଷ କଲେ ସେଇ ପଇସାରୁ ତାଙ୍କ ଘର ବି ଚଳିବ। ତ ବର୍ଷା ଏବେ ହେଉନି, ଆଜି ତ କାହିଁ ହେଇନାହିଁ, ଆଜିବୋଧେ ସନ୍ଧ୍ୟାବେେଳକୁ ଯାହା ଲାଗୁଛି ହେବ ବୋଲି, ଯଦି ସନ୍ଧ୍ୟାବେେଳକୁ ନହଲା ବି ତାହେଲେ ଭଲ। କାରଣ ଆମକୁ ଏଇଠି ଯୋଉ ଏତେ ଦିନ ହେଲା ଏ ବର୍ଷା ପକଉଥିଲା। ଆଜି ଯଦି ଟିକେ ବର୍ଷା ନ ପକେଇବ ତାହେଲେ ଭଲ ହବ, ଟିକେ ଲୁଗା ଫୁଗା ବି ସବୁ ଟିକେ ଶୁଖିଯିବ। କାରଣ କେତେ ଦିନ ହେଲାଣି ଲୁଗା ସବୁ ସଫା ହେଇନଥିଲା ସବୁ ଲୁଗା ହେଇଥିଲା ସଫା ହେଲା ଆଜି। ସବୁ ଶୁଖେଇଛୁ ଶୁଖିଲେ ତ ତାକୁ ଫୁଲି ପିନ୍ଧା ପିନ୍ଧି କରିବୁ, ତ ଶୁଖିଲାହିିଁ କିଛି ଶୁଖିଲେ କିଛି ହବ, ଶିଖିଲେ ମାନେ ଶୁଖିନି ଯେହତୁ ଏବେ ଆଉ କିଛି ପିନ୍ଧା ପିନ୍ଧି ବି କରି ହଉନି। ତ ସେଇ ଯୁଗୁରୁ ବର୍ଷା ଦିନରେ ଅଳ୍ପ ଲୁଗାପଟା ହିଁ ଆମର ଏବେ ବଢ଼ା ହୋଇଛି ନହେଲେ ମୋର ସବୁବେଳେ ମୁ ଅଲଗା ଅଲଗା ଡ୍ରେସରୁ ଏଥିରେ ଆ ଅଳ୍ପ ଡ୍ରେସ୍ କାଢିଛି କାରଣ ସଫା କରିବାକୁ ବି ତ ଜାଗା ଦରକାର ପୁଣି ତାକୁ ଶୁଖେଇିବା ପାଇଁ ବି ଏ ଜାଗା ଦରକାର। କିନ୍ତୁ ଏବେ ଟିକେ ସଫା ହେଇ ନଥିଲା ଆଜି ସଫା ହେଲା ଆଜି ସେଗୁଡାକ ଟିକେ ଶୁଖିଗଲେ କିନ୍ତୁ। ଭଲ ହୁଅନ୍ତା।
ହଁ ଶୁଖିଯିବ ପବନ ବାଜିଲେ ପାଣି ଗଡିଗଲା ଯେଦି ପବନ ବାଜି ଯିବ। ତାହାନେ ଶୁଖିଯିବ ଆଉ ପାଣି ନ ବଡ଼ିଥିବେ ପବନ ବାଜିଛି ବର୍ଷା ଯଦି ହେବ
ଆମ ସେମିତି ମେଚେ ଧୋଇକି ଶୁଖେଇଛି ଆହୁରି ବର୍ଜ ଗାଧେଇକି ଶୁଖେଇବ ହ ଏତେ ମଁ ଦର ଶୁଖ୍ଲା ହାତ ଥିଲା ନେଇ ଆସି ଫାନରେ ପକି ଯ ନଟପଟ ହେଲାକୁ ସିଡ଼ିରେ ଗଲା ମ ବ ଗୁଡ଼ା ବିନ୍ଧୁଛି ବା ଗୋଡ ଟା ଭାରି ବିନ୍ଧୁଛି କଷ୍ଟ ହଉଛି। କରିବେ ଆଉ କରିବାକୁ ତ ପଡିବ ଆଉ। ବସି ଉଠି ହଉନି ବା ଗୋଡ ଆଣ୍ଠୁ ଭାରି କାଟୁଛି। ହଁ କରିବି। ମେଡିକାଲ ଯାଇଥାନ୍ତି ଆଜି ରବିବାର ବନ୍ଧ। କଣ କରିମି ଦେଖିବା ତେଲ ଫେଲ ଟିକେ ଘଷିମି। କଣ ହଉଛି ଭାରି ବିନ୍ଧୁଛି ବା ଗଡ଼ ଗଣ୍ଠିଟା ଭାରି ଆଉ ଛୁଆ ବୁଝୁନାହାନ୍ତି କିଛି କରୁନାହାନ୍ତି। ଏତେ ନଠୁପଠ ହେଇ କାମ କରିବି ଏଇଆ ଆଉ।
ଗଣ୍ଠି ଯ ଯଦି ବିନ୍ଧୁଛି ତାହେଲେ ଏଇ ଯଉ ଗରମ ପାଣି ସେକ ଦିଅ। ନହେଲେ ଖାଲି ଯୋଉ ଗରମ ସେ ଶିକ ଦିଏ ସେଗଟା କମିବ କାରଣ ଆମ ମାମାଙ୍କର ବି ସେମିତି ହଉଥିଲା। ମୁଁ ଗରମ ପାଣି ଆଉ ଗରମ ସେକ ଦେଲି କେତେବେଳେ ଟିକେ ରହିଲ ଭଲ ଲାଗିଲା। ତାପରେ ଏବେ ଠିକ୍ ଅଛି ପୁଣି ମାନେ ଏମିତି ତାକୁ ଯଦି ସବୁବେଳେ ଦେବ ତାହେଲେ ଭଲ। ଆଉ ଯଦି ଗୋଟେ ବାଲ୍ଟିରେ ଗରମ ପାଣି ଟିକେ ମିଶେଇକି ସେଥିରେ ଯଦି ଅରଖପତ୍ର ତାକୁ ଯଦି ରଖି ମାନେ ପକେଇକି ଯଦି ତାକୁ ଭିତରେ ଗୋଡ ବି ବୁଡେଇକି ରଖି ତାହେଲେ ଭଲ ହେବ କାରଣ ସେମିତି କଲେ ଗୋଡ଼ଟା ଟିକେ ଭଲ ଲାଗେ। ମୋ ମାମା ବି ସେମିତି କରୁଥିଲେ ତାଙ୍କର ବି କମିଗଲାଣି ତଥାପି ଟିକେ ମେଡ଼ିସି ସିନ ବି ଖାଉଥାଉ କାରଣ ଏମିତି କଲେ ତ ଭଲ ହେଇଯିବନି ମେଡ଼ିସିନ ବି ଟିକେ ଖାଇବାକୁ ପଡ଼ିବ ମେଡ଼ିସିନ ଟିକେ ଆଣିକି ଖାଇଦେବେ ଆଉ କିନ୍ତୁ ଏଇଟା କଲେ ଭଲ ହବ।
ଭାରି କାଟୁଚି ଗୋଡ଼ ଭାରି କଷ୍ଟ ହେଉଛି ବସିବା ପାଇଁ କଣ କରିମି ଆଉ ଫୋନ୍ କଲେ ବାଧୋଇକି ଉଠେଇଲି ଆଉ କଣ କରିମି ଇଚ୍ଛା ନଥିଲେ ଉଠିବାକୁ କଥା ହେବାକୁ ପଡ଼ିବ ଆଉ ଆପଣ ଖିଆପିଆ ସରିଲାଣି ଆପଣଙ୍କର?
ନା ଆମର ଖିଆ ପିଆ ସରିନି ନେଇ ଅଜା ଆଉ ମଉ ସାରିକା ବାହାରିକି ଯାଇସାରିଲେ ମାନେ ଖାଇବୁ। କାରଣ ସେ ଯାଉଛି ତାଙ୍କର ସବୁ ଜିନିଷ ପତ୍ର ଦବାକୁ ପଡିବ। ସବୁତକ କାମ ସଇଲେ ସେ ଯାଇସାରିଲା ଆମେ ଖାଇବୁ ଆଉ।
ହଁ ହଁ ହଁ ସେ ପଳାନ୍ତୁ ବର୍ଷା ଉଠେଇଛି। ଯାଇପାରିବେନି ଶୀଘ୍ର ପଳେଇବା ଆଉ। ଖାଇବି ତମେ ଖାଇବ ଆଉ ହଁ।
କଁ କହିଲେ?
ମୁଁ କହିଲି ବର୍ଷା ଛାଡି ଯାଇଚି ବର୍ଷା ହବ ସେଇ ଯିବା ବେଳକୁ ଭର ଖାଉଥିବେ ଯାଇ ପାରୁ ନଥିବେ ସେମାନେ ତମକୁ ଅପେକ୍ଷା କରିଥିବେ ସେମାନେ ପଳେଇନେ ଖାଇନେ ଭଲର ଖାଇବେ ଶାନ୍ତିର। ଆଉ ଏ ଭଲିଆ ତରତର ହଉଥିବେ ସେ ବାହାରୁଥିବେ ଗୋଟେ ଜିନିଷ ଛାଡି ଯାଇଥିବେ ଆଉ ଗୋଟେ ଜିନିଷ ଦେଇନ ଥିବେ ଏନ୍ତି ହବା ଅପେକ୍ଷା ପଳେଇଲେ ଖାଇବ ଭଲ ଭଲ। ଆଉ।
ହଁ ସେଇ ହେଇଗଲାଣି ତାଙ୍କ ଟ୍ରେନ୍ ଟାଇମ ସେ ପଳେଇ ଇବେ ଦିଟା ବେଳକୁ ତାଙ୍କର ଦି ସାଢେ ଦିଟା ବେଳକୁ ଟ୍ରେନ ଅଛି ସେ ପଳେଇବେ ଯିବାକୁ ତ ଏଇଠି ଅଧଘଣ୍ଟା ଖଣ୍ଡେ ଲାଗିବ ଟିକେ ଦୂର ବି ଆମଠାରୁ। ସେ ଯୁଗୁରୁ ସେ ଲେଟ ରେ ଟିକେ ବାହାରିକି ଯିବେ ମାନେ ଜଲଦି ଟିକେ ବାହାରିକି ଯିବେ। ସେଠି ପହଞ୍ଚିବେ ପହଞ୍ଚି ସାରିକି ପୁଣି ଏଁ ଯାଇଙ୍କି ଭଦ୍ରକ ଯିବେ ଆଉ। ହଉ ଏବେ ପାଇଁ ତ ମୁଁ ରଖୁଚି ଆଉ କେତେବେଳେ କଥା ହବା।
ହ ହ।